ହ୍ୟାଲୋ।
ହଁ କଣ କରୁଚନ୍ତି? ନମସ୍କାର।
ହଁ ନମସ୍କାର। କଣ କରୁଚନ୍ତି?
ଏ ପୁଅ କୁ ଗାଧୋଇ ଦେମି।
ପୁଅ କେତେ ବର୍ଷର ହେଲା ପୁଅକୁ?
ପୁଅକୁ ଏ ଫାଇଭ ପ୍ଲସ୍ ଚାଲିଚି ଆଉ।
ଆଉ କଣ ଯୋଉ ରୋଷେଇ ଫୋଷେଇ କରିସାରିଲଣି? ରୋଷେଇ ଫୋଷେଇ କରିସାରିଲାଣି?
ହ ଆଗୁଆ କେହି ନଥିବାରୁ ବହୁତ ହଇରାଣ ହବାକୁ ପଡୁଚି। ଆପଣ ଖାଇସାରିଲେଣି?
ନା ମୁଁ ଖାଇନି ପୁଅ କୁ ଟିକେ ଜର ହେଇଯାଇଚି ମୁଁ କହିଲି ଆଜି ଖାଇବାକୁ କଣ କରିୁଚନ୍ତି?
ମୁଁ ଆଜି କଲରା ଚିପ୍ ଜହ୍ନି ଆଳୁ ଭଜା ଡାଲମା ଏ ସବୁ ସାଧା ଜିନିଷ କରିଚି ଆଉ।
ମୁଁ ବି ଆଜି ସେଇ ଜହ୍ନି ରାଇ ଆଉ କଲରା ଚିପ୍ସ୍ କରିନି କଲରା ଆଳୁ ଭାଜିଚି।
ଆ ପୁରା ଏକା ଆଉ ହୁଁ ହୁଁ ଆଉ ଡାଲମା ଟା କମ୍ପଲ ସରି ହବ ଛୁଆ ଖାଉଚନ୍ତି।
ଆଉ କାଇଁ ଯୋଉ ଛୁଆଙ୍କ ପାଇଁ ସିଝା ଟିକେ ସନ୍ତୁଳା ଟିକେ ଖାଇଲେ ଭଲ ତ। ସେଇଥିପାଇଁ ସେ ଡେଲି ହଉ ହଉଛି ଡାଲମା ଆମର ଡେଲି ଡାଲମା
ହୁଁ ହୁଁ।
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ହଁ ଭଲ ଅଛି ଆଉ ଭାଇନା କଣ କରନ୍ତି? ଭାଇନାଙ୍କ କଥାଟି ହଁ ହଁ ସମସ୍ତେ ଆମେ ଭଲ ଅଛୁ ଦିଦି।
ଆଉ
ମୋ ମୋର?
ଛୁଆଙ୍କର ପାଠ ପଢା ଆପଣ ବି ପଢୁଛନ୍ତି ନାଇଁ?
ଆଜ୍ଞା।
ହଁ ନା ଅଭ୍ୟାସ ଗୋଟେ ଆପଣଙ୍କର ଅଛି ଆଉ ଯେ ଫାଙ୍କା ଟାଇମ୍ ରେ ପଢା ପଢି ବ୍ୟସ୍ତ ରହୁଥିବେ ସବୁବେଳେ ଆଉ?
ହଁ ସବୁବେଳେ ତ ବ୍ୟସ୍ତ ଆଉ ଘରେ କେହି ନାହାନ୍ତି ଜଣେ ଆସ୍ ଆସନ୍ତି ଝିଅକୁ ଧରିଥାନ୍ତି ବୋଲି ମୁଁ ଟିକେ ଯୋଉ ପୁଅ ସ୍କୁଲରୁୁ ଆସିଲା ସେ ବି ଗାଧେଇ ନଥିଲା ନା ଦସ ସା ହଉଛି ଜୋରସୋରେ ଛୁଆଙ୍କୁ ଆଉ ଗାଧେଇ ଦେବାକୁ ଟିକେ
କଣ ଆଉ ଆପଣ ଘରେ କେହି ନାହାନ୍ତି ମା ଆପଣ ଶାଶୁ?
ଅଉ ସିଏ ସବୁ କାମରେ ଯାଇଛନ୍ତି ଆଉ।
ଓ ହଁ ସବୁ କାମରେ ଯାଇଛନ୍ତି କି ହଇରାଣ ହଉଛନ୍ତି ନାଇଁ? ଛୋଟ ଛୁଆ ହଇରାଣ କର ଆଉ ରଜରେ କୁଆଡେ ବୁଲିବାକୁ ଯାଇଥିଲେ?
ରଜରେ ତ ଆମ ଗାଁ ରେ ଭଲ ସେ ହୁଏ ରଜ। ରଜରେ ହେ ଡଙ୍ଗା ଦୋଳି ପଡିଥିଲା। ଛୁଆଙ୍କର ସବୁ ଦୋଳି ବଢିଆ ଦୋଳି ସବୁ ପଡିଥିଲା। ମୋ ପୁଅ ଦୋଳି ଖେଳିଲା ମୁଁ ଖେଳିଲି।
ଆଉ ଯୋଉ ପିଠାପଣା ସବୁ ଖାଇଥିବେ ନା ପିଠା ପିଠା ହେଇଥିବ। ହଁ ବୁଲାବୁଲି କରିଥିବେ ପାନ ଫାନ ଖାଇଥିବେ ଆଉ। ହେଲୋ। ହେଲୋ। ହେଲୋ। ହେଲୋ।